ହାଲୋ।
ହାଲୋ ହଁ।
ଶୁଭା ଯାଉଛି?
ହଁ ହଁ ଶଭୁଚି।
ଆଉ କଣ କରୁଛ?
ଆମେ ଏବେ ଆସଚୁ ବୁଲିବାକୁ ଗାଁ ଆଡେ ଗାଁ ବାହାରୁକୁ। ଚାଲ ଚାଲିକି ଚାଲୁଛୁ ଆସିକି ବୁଲୁଛୁ। ବୁଲିବାକୁ ସବୁ ସାଙ୍ଗମାନେ ଆସଚୁ। ତୁ ମେ କଣ କରୁଚ?
ମୁଁ ଏବେ ଛାତ ଉପରକୁ ଆସିଛି। କପଡା ଉଲିବା ପାଇଁ।
ଓହୋ। ହେଁ
ଆଉ ଦେହ ପାହା କେମିତି ଅଛି?
ହଁ ଭଲ ଅଛି।
ଆଉ ଘରେ ସମସ୍ତେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ସମସ୍ତଙ୍କ ଦେହ ବି ଭ ଭଲ ଅଛନ୍ତି।
ମନ୍ଦିରକୁ ବୁଲିବା ପାଇଁ ଯାଉଛନି ନା ଆଉ କୁଆଡେ?
ଏବେ?
ହଁ।
ଏବେ ଆମେ ଗାଁ ଆଡେ ଚାରଟା ଏଳୁ ବୁଲିବାକୁ ଆସୁ ଆଉ ଗୁ ଡେଲୀ।
ଭାହାର ବିଲ ଆଡେ ବି। ବିଲ ଯୋଉ ରାସ୍ତା ଅଛି ସେ ପଟେ ବୁଲିବାକୁ ଯାଉଚୁ ଆଉ। ବୁଲିବାକୁ ଆସୁ ହଁ।
ହଁ।
ଆମ ସମସ୍ତେ ସାଙ୍ଗମାନେ ସବୁ ଆସିକି ବୁଲିବାକୁ ଆସୁୁ ଏପଟେ। ଡେଲି ଚାରଟା ଏଳ ହେଲେ। ବର୍ଷା ହୋଉଚି ନା ହୋଉନି?
ନା ଆମ ଆଡେ ହୋଉନି।
ନାଁ ନାଁ ହୋଉନି?
ତମ ଆଡ଼େ?
ଆମ ଆଡେ ବର୍ଷା ଜୋରେ ହୋଉଥିଲା ଏବେ କମିଚି ବର୍ଷା।
କାଲି ଚାରଟା ବେଲେ ହେଇଥିଲା। ଆଉ ତ ହେଇନି। ଆଜି ତ ବହୁତ ତ ଗରମ କଣ କରି
ଗରମ ତ ଆଜି ଦିନରେ ବହୁତ ହଉଥିଲା ଏବେ ହଁ। ହଁ। ଖରା ବୁଲାବୁଲି ହଉଛି?
ଘରେ ରହୁ ହଉନି କି ଭିତରେ ରହି ହଉନି।
ହଁ। ଗରମ ହଉଛି ସେଇଭଳିଆ ଆଉ।
ଆଉ ତମର ପଢାପଢି କଣ ଚାଲିଛି?
ମୋର ଗ୍ରାଜୁଏସନ୍ ସରିଛି। ସରିଯାଇଛି ଗ୍ରାଜୁଏସନ୍।
କୋଉ ଉ ଉ ବର୍ଷ?
ମୋର ଏବେ ଇ ଦି ବର୍ଷ ହବ।
ଦି ବର୍ଷ?
ହୁଁ।
ମୋର ବି।
ହଁ। ମତେ ବି ସେ
କେତେ?
ଚବିଶ।
ହଁ।
କୋ କୋଉ କୋଉ ଆଡେ଼ କୋଉଠି ପଢୁଥିଲେ ତମେ?
ମୋର ଗ୍ରାଜୁଏସନ ସରିଛି। ଆଉ ମୁଁ ଏଇ ପାଖ କଲେଜରେ ପଢୁଥିଲି।
ହଉ ହଉ କୁଆଡେ ବୁଲାବୁଲି କରୁଛି? ମୋର ଇକୋନୋମିକ୍ସ।
ହଉ।
ଆଉ ପିଜି ଫିଜି କରିନ?
ନାଇଁ କିଛି କରିନି। ଏବେ ଯାଇ ଘରେ ଅଛି।
ଘରେ କଣ କରୁଛ?
ଘରେ ଏମତି ଚାଲିଛି ଏଇ ଇ ଇ ଫର୍ମ ପକଉଥିଲି। ତାପରେ ଏବେ ଏଇ ସେଗୁଡା ଚାଲିଛି। ଚାକିରି ପାଇଁ କି ଗୋଟେ ଖୋଜା ଖୋଜି ହଉଛି ଆଉ।
ତମେ ଘରେ ପରିବାରରେ କେତେ ଜଣ ଅଛ?
ଆମେ ତିନ୍ ତିନି ଜଣ।
ବାପା ମାଆ ଆଉ ତମେ?
ନାଇ ନୁହଯେ ମା ପୁଅ ଭାଇ। ମୁଁ। ଆଉ ନାନୀ ବି ଭଉଣୀ ଗୋଟେ। ବାହାଘର ସରିଯାଇଛି। ଆମେ ଖାଲି ଅଛୁ ଏତିକି।
ଚାଷ ଆମର ଏବେ ଆମ ଗାଁ ରେ ଧାନ ଏବେ ଚାଷ ହଉଛି। ହଉ ଧାନ ତଳି ସବୁ ପଡିଚି। ବୁଣା ବି ଚାଲିଥିଲା। ଏବେ ଔଷଧ ସବୁ ପକଉଛନ୍ତି। ନା ଆଉ ଔଷଧ ଔଷଧ ହଉଛି ପକଉଥିଲେ ବିଲରେ ଏବେ ସବୁ। ତମର ସେପଟେ ଚାଷ ହଉଛି ନା ନାଇଁ? ଗାଁର ଲ ଗାଁର ଲୋକ ସବୁ ମାନେ କରନ୍ତି ଆଉ।
ହଁ ମୁଁ ଆଇଲି। କି ଏବେ ଧାନ ବୁଣା ଚାଲିଛି। ବର୍ଷା ତ ଠିକ ସେ ହଉନି ନା।
ହଁ ବର୍ଷା ହଉନି ବୋଲି ତଳି ସବୁ ଶୁଖି ଗଲାଣି ସବୁ ମରିବା ମରିଯିବା ଉପରେ।
ଆଉ ତମେ ରୋଷେଇ କର?
ହଁ ମୁଁ ରୋଷେଇ କରେ।
ଏବେ ରାନ୍ଧିକି ଆସିଛ ନା ଘରେ ଯାଇକି ବୁଲାବୁଲି ସରିଲା ପରେ କରିବ?
ନାଇଁ ବୁଲାବୁଲି ସରିଲେ ହବ ଏବେ ନୁହେଁ। ଖରା ବେଳେ ରୋଷେଇ ହେଇଥିଲା। ଖାଇ ପିଇକିନା ଶୋଇଥିଲୁ ଉଠିକି ବୁଲାବୁଲି ହଉଛି ଆଉ ହେଲା ପରେ ଯାଇକି ଚାରିଟା ବେଳକୁ ସନ୍ଧ୍ୟା ବେଳକୁ ପୁଣି ରୋଷେଇ ହବ ଆଉ।
ହୁଁ
ଆଉ ରୋଷେଇ କର ନା ନାଇଁ ତମ ଘରେ?
ହଁ ମୁଁ କରେ ମୁଁ ସକାଳ ବେଳେ ଟା କରେ। ଆଉ ମୋର ମା ଏବେ ତା ସେମାନେ କରନ୍ତି
ଓହୋ।
ଏବେ ମୁଁ ଟିଉସନ କରେ ଛୁଆଙ୍କୁ ଆଜି ଶାଗ ଭଜା ଆଉ ଆଉ ପୁଟଳ ଭଜା।
ଓହୋ। ଟିଉସନ କେତେ ପିଲାଙ୍କୁ ଟିଉସନ କର?
ଦିଟା ଛୁଆକୁ କରେ ଯାଦାତ କରି ନାହିଁ।
ଆଉ ଛୋଟ ଛୋଟ ପିଲା ନା ବଡ ପିଲା?
ଛୋଟ ପିଲା ପ୍ରଥମ ଶ୍ରେଣୀରୁ।
ଓହୋ ମୁଁ ବି ଆଗରୁ ଟିଉସନ କରୁଥିଲି। ବହୁତ ପିଲା କରେ। ଆଠ ଦଶ ଜଣ ପିଲାଙ୍କୁ ଡେଲି କରେ। ଏବେ ଆଉ କରୁନି ଛାଡି ଦେଇଛି।
କଣ ପାଇଁ ଛାଡିଦେଲ?
ଛାଡିଦେଲି ଆଉ ମୁଁ ଟିକେ ପଳେଇଲିି ବାହାରକୁ ନାନୀ ଘରକୁ ରହିଲି ଏମିତି
ତାପରେ ଆଉ ସେଥିପାଇଁ ଛାଡିଦେଲି ଆଉ କରୁନି ଆଉ ଆଗରୁ କରୁଥିଲି। ବର୍ଷେ ହବ ମୁଁ ଗୋଟେ ବର୍ଷ ଭଳିଆ କରିଛି ଟଉସନ।
ହଉ।
ହେଲା ବର୍ଷ ଦେଢବର୍ଷ ହବ କରିଦେଲି। ତାପରେ ଆଉ ପଳେଇଲି ସିଆଡେ ଆଉ। ତାପରେ ଆଉ ଆସିକି କହୁଥିଲେ କରିବାକୁ ମୁଁ ଆଉ କଲିିନି। ଠିକଛ ଦ ଛୋଟ ଛୁଆଙ୍କୁ ୁଏ କରିବାକୁ ଆଉ ଇଏ ହେଲାନି ଆଉ କଲିନି। ଆଉ ଟାଇମ୍ ବି ଆଉ ହେଲାନି। ସମୟ ହେଲେ ସିନା କରିବାକୁ। ତା ଛୁଆ ସେମାନେ ସମସ୍ତେ ଅଲଗା ଜାଗାକୁ ପଳେଇଲେ।
ମୁଁ ଏବେ ଚାରିଟାରୁ ଛଅଟା କରେ। କିନ୍ତୁ ଆଜି ଜଲଦି ଟିକେ ଛୁଟି ଦେଇଦେଲି।
ହଁ, ହଁ। ହଁ ଡେଲିୁସନ ହେଲେ ସବୁ ଟାଇ ପା ହେ
ହଁ ଟାଇମ ପାସ୍ ହୁଏ ତ ଘରେ ରହି ରହି ବୋର ଲାଗେ ନି
ହଁ
କଣ ଟା ଆଉ କରିବ, ମୋବାଇଲ କେତେ ଦେଖିବ ଟିଭି କେତେ ଦେଖିବ
ହଁ ସେ ସମୟ ପଳେଇବ ସେଇଥିରେ ପାଆଉ ଟ୍ୟୁସନ କରିଦେଲେ
ହଁ, ତମ ଗାଁ ରେ ପୋଖରୀ ଅଛି ନା ନାଇଁ?
ହଁ ଅଛି। ପୋଖରୀ କି ଅଛି ମାଛ କଣଟେ ନଈ ନାହିଁ। ପୋଖରୀ ଅଛି ମାଛ ଛଡା ଯାଏ। ବହୁତ୍ ମାଛ ଛଡା ଯାଏ ଧରାଯାଏ ପ୍ରତିବର୍ଷ। ବଡ ବଡ ମାଛ ସବୁ ପତି ବର୍ଷ ମାଛଧରାଯାଏ, ହଁ ମୁଁ ଖାଏ। ଆମର, ଏଇ ଡେ ବହୁତ୍। ବହୁତ୍ ମାଛ ଧରାଯାଏ ଚିଙ୍ଗୁଡି।
ଆଉ ତମ ବିଷୟରେ କିଛି, ହଁ ଅଛି ଆମ ଗାଁ ରେ।
ପର୍ସନାଲ ଇଏ ଗପ ନା ନିହେଲେ ହବନି କାମ ହବନି।
କଣ କହିଲେ?
ଖାଲି ପର୍ସନାଲ ଜିନିଷ କଥା ହେଲେ କାଉଁଟ ହବନି ରିଜେକ୍ଟ ହେଇଯିବ।
ଓହୋ। ତା ବିଷୟରେ କୁହ?
ହୁଁ ହୁଁ ତମର ସେପଟେ ଅଛି ନା ପୋଖରୀ?
ହଁ ଅଛି।
ମାଛ ଛଡାାଯଏ ମାଛ ଧରା ଯାଏ ଯୋଉଟା।
ହଁ। ମାଛ ଧରାଯାଏ ବଡ ବଡ ମାଛ ଛୋଟ ଛୋଟ ମାଛ ଚିଙ୍ଗୁଡି ଏଇ ସବୁ ମିଳେ, ପୋଖରୀରେ। ହ
ହଁ ହଁ। ଆଉ ଆମ୍ବ ଆମ୍ବ ଗଛ ଆମ୍ବ ପଣସ ଗଛ ଅଛି ନା ନାଇଁ?
ହଁ ବହୁତ୍ ଅଛି।
ଆମ୍ବ କେତେ ଆମ୍ବ ଏ ବର୍ଷ ହେଇଥିଲା। ଆଉ ପାଞ୍ଚର
ଏ ବର୍ଷ ତ ବହୁତ୍‌ ଆମ୍ବ ଏଥର ହେଇଥିଲା। ଅଧା ସରିଗଲାଣି ଅଧା ଗଛରେ ଅଛି।
ଆମ୍ବ ଅଛି ଏବେ ବି।
ହଁ ଏବେ ବି ଅଛି।
ଓ ହୋ। ହଁ ମଇା ଆମ୍ବ ଆଣିକି ଆମ୍ବୁଳ ଆଚାର ଯାହା ଭ ଏଟା କରିଯିବ ହଉ
ହଁ।
ଯେତେ ଆ ଆମର ବି ବହୁତ ଆମ୍ବ ଏପଟେ। ହଁ। ପାଚିଲା ଆମ୍ବ ଆଣିକି ପାଚିଲା ଆମ୍ବ ଖାଇବ ଆଉ।
ଆଉ ସଜନା ଛୁଇଁ ଆଚାର ବି ହେଇଛି।
ସଜନା ଛୁଇ ଆଚାର କେମିତି ହୁଏ?
ସଜନା ଏମତି ହିଁ କରନ୍ତି। ସିଝାଇ କି ସୁଖାଇ ତାପରେ ମସଲା, ଭିନେଗାର, ତେଲ ସୋରିଷ ତେଲ, ମସଲା, ଏ ସବୁ ଗୁଡ କ ମିଶେଇକି ତିଆରି କରନ୍ତି ଆଉ।
ସଜନା ଛୁଇଁ କି ସିଝା ଯାଏ।
ହଁ।
ମାନେ ଅଧିକ ନା ଅଳ୍ପ ସିଝାଯାଏ।
ହୁଁ, ଅଳ୍ପ ଅଳ୍ପ। ତାପରେ ଖରାରେ ଶୁଖାନ୍ତି। ସେ ପାଣି ମ ରି ଗଲା ପରେ ଡବାରେ ଭରି ଉଁ ହଳଦୀ ଗୁଣ୍ଡ ଉ ଆଉ ଲୁଣ ପକେଇ ତାକୁ ଡବାରେ ଭର୍ତି କରନ୍ତି। ତାପରେ ଗୁଡ ଭିନେଗାର, ସୋରିଷ ତେଲ, ଉ ପାନ ମଧୁରୀ, ଏମିତି କୁ ଭାଜି ମସଲା କୁ ସେ ତିଆରି କରନ୍ତି। ଆଉ ତା ଉପରେ କଣ।
ସୋରିଷ ଦିଆ ହୁଏ ନା ଦିଆ ହୁଏନି ସୋରିଷ?
ହଁ, ସୋରିଷ ଦିଆ ହୁଏ। ସେ ତାକୁ ଭାଜିକି ଚୁୁରିକି ଦିଅନ୍ତି।
ସବୁ ଗୁଣ୍ଡ କରିକି ତାପରେ ଦିଆଯାଏ।
ହଁ, ତାପରେ ସେ ମସଲା ରେ ସବୁ ପକାଯାଏ। ତାପରେ ସଜନା କୁ ପକା ଯାଏ। ଥଣ୍ଡା ହେଲେ ଥଣ୍ଡା ହେଲା ପରେ ଯାର୍ ରେ ଭର୍ତ୍ତି କରି ରଖନ୍ତି ତାପରେ ଖାଇବ।
ଶୁଖା ଶୁଖା ହୁଏନି ଆଉ ମସଲା ପକେଇଲା ପରେ?
ନା, ନା ଅ ଥରେ ଦି ଦିନେ ଦି ଦିନ ଏମିତି ଖରାରେ ଦିଅନ୍ତି ନହେଲେ ନ କିଛି ନାହିଁ।
ଦିନେ ଦୁଇ ଦିନ ନଦେଲେ ପାଣି ଯାହାଥିବ ସେଇଟା ଶୁଖିଯାଏ ଆଉ। ପାଣି ଟା ଶୁଖିଗଲେ ରଖାଯାଏ ନହେଲେ ଖରାପ ହେଇଯିବ।
ହଁ, ଆଉ ଶୁଖିଲା ଲଙ୍କା ତାକୁ ବି ତିଆରି କରିଛୁ।
ଶୁଖିଲଆ ଲଙ୍କା ରେ ଆଚାର।
ହଁ।